ହଁ ନା ମୋର ଭଲ ନାଇଁ, ଏଇ ବର୍ଷା ପାଇଁ ଦେହ ଖରାପ ହେଇଯାଇଛି। ।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
। ହେଇଥିଲା।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
କିଏ କିଏ ଅଛନ୍ତି ଘରେ?
ଘରେ ବାପା ବୋଉ ବଡ ଭଉଣୀ ବାହାଘରେ ହେଇଯାଇଛି ମୁଁ ଆଉ ଦାଦା ଖୁଡି ତାଙ୍କ ପୁଅ।
ଆଉ ପଢୁଛନ୍ତି ଏବେ।
ହଁ ପ୍ଲସ ଥ୍ରି ଚାଲଛି।
ମୁଁ ବି ଘରେ ଅଛି କିଛି କରିନି। ଆଉ ବୁଲିବାକୁ କୁଆଡେ ଯାାଇନାହାନ୍ତି।
ବୁଲିବାକୁ ଢେଙ୍କ ହ
ଆପଣଙ୍କ ଭଉସ ଅ ହୋ
ଆଉ ଯାଇନି କୁଆଡେ ବୁଲିବାକୁ।
ବୁଲିବାକୁ ଭଲ ଲାଗୁଛି ଆପଣଙ୍କୁ।
ହଁ ବୁଲିବା ଭଲ ଲାଗେ।
କୋଉ କୋଉ ଜାଗା ବୁଲଛନ୍ତି ଏଇଠି ଯାଇକି।
ହ କୋରାପୁଟ ଯାଇଛି ଆଉ ଆଉ ଯାହା ସବୁ ଠାକୁରଙ୍କ ଜାଗା ଆଉ
ହୁଁ ହୁଁ ପୁରୀରେ ସବୁଠୁ ବଡ ଅଛନ୍ତି ମନ୍ଦିର ନା।
ହୁଁ
ଆଉ
ହୁଁ ମୁଁ କହିଲି ସମୁଦ୍ର ଫମୁଦ୍ର ସମୁଦ୍ର କୂଳ ଯାଇନାହାନ୍ତି।
ନା ମୋର ବହୁତ ମନେ ଅଛି ଯିବାର ଶୀତ ଦିନ ଏବେ ଯିବି। ଏଇ ନିଜମା
ତମ ଘରେ ସବୁ କିଏ କିଏ ଅଛନ୍ତି?
ମୋ ଘରେ ଦି ଭଉଣୀ ଅଛନ୍ତି ମୋ ଠାରୁ ବଡ। ପ୍ରିୟଙ୍କା ବା ବାହା ହେଇଯାଇଛି ବାହାଘର। ଆଉ ମୁଁ ଗୋଟେ ରହିଯାଇଛି ବାପା ବୋଉ
ଆଉ ତମର କିଏ ଦାଦା ଖୁଡିି଼ ନାହାନ୍ତି କି?
ହଁ ଯେ ଦା ଦାଦି ଅଛନ୍ତି ମାନେ ଜେ ଜେଜେମା। ସେ ସବୁ ଅଛନ୍ତି ସବୁ ଅଲଗା-ଅଲଗା ଇଏ ର ଅଛନ୍ତି। ଜଏଣ୍ଟ ଫ୍ୟାମିଲି ନହିଁ ଆମର
ତାଙ୍କର ଭାଇ ଯିଏ।
ହଁ ମୋ ବାପାଙ୍କର ଚାଟ୍ ମାନେ ବାପାଙ୍କୁ ନେଇକି ଚାରଟା ଭାଇ ଆଉ ଦିଟା ଭଉଣୀ।
ହଁ ତାଙ୍କର ସବୁ କଣ ପୁଅ ଝିଅ କମିତି କ?
ବଡ଼ ବାପାଙ୍କର ଚାରଟା ଝିଅ ଗୋଟେ ପୁଅ। ଆମୋ ଆମ ବାପା ମଝିଆ। ତାଙ୍କର ତିନିଟା ଝିଅ ଆଉ ତାଙ୍କ ତଳର ଅ ଗୋଟେ ମାନେ ଗୋଟେ ବାହା ହେଇଥିଲେ ତାଙ୍କର ଇଏ ହେଇଗଲା ତାପରେ ଆଉ ଗୋଟେ ବାହେଇନ
ହୁଁ ହୁଁ।
ଫଜ ମାନେ ପ୍ରଥମ ଯିଏ ବାହେଇ ଥିଲେ ତାଙ୍କଠାରୁ ଦିଟା ଝିଅ ଗୋଟେ ପୁଅ ଆଉ ସେକେଣ୍ଡ ଯୋବାହେଲେ ତାଙ୍କର ଗୋଟେ ଝିଅ। ଆଉ ସାନ ଦାଦାଙ୍କର ଦିଟା ପୁଅ ଦିଟା ଝିଅ। ସବୁ ଅଲଗା ଅଲଗା ରହୁ ସେମିତି ଆମର ଯଏଁ ମାନେ ଫ୍ୟାମିଲି ବି ନାଇଁ ଅଲଗା ଅଲଗା ସବୁ ହେଇଯାଇଛନ୍ତି।
ଓହୋ।
ଆଁ? ବର୍ଷା ନେଟୱାର୍କ ନଥିବ ନା। ମୁଁ ତ ସକାଳୁ ଟ୍ରାଏ କରୁଛି ନେଟୱାର୍କ ନାଇଁ।
ହୁଁ ହୁଁ।
ଆଉ କଣ କ ପରିବା କଣ ଆଣିବାକୁ ସବୁ ଯାଇଥାନ୍ତ?
ମୁଁ ଏବେ ସଉଦା ଘରେ ସଉଦା ତେଲ ସବୁ ସରି ଯାଇଛି ରିଫାଇନ ତେଲ ଆ ଅଟା ସବୁ ଆଣିବି। ଓ ହାଟ କରିବି ଆଳୁ ପିଆଜ ସବୁ ନେଇକି ଆସିବି।
ଓହୋ।
ପିଲା ବି ଅଛନ୍ତି ଘରେ ତାଙ୍କ ପାଇଁ କିଛି ବରା ପିଆଜି ଆଣିବି ସେ ଖାଇବେ।
ଓହୋ ଘର ଘର ପାଖାପାଖି ହାଟ ଅଛି?
ହଁ ହଁ ଘର ପାଖାପାଖି ହାଟ ଅଛି। ଗୋଟେ କିଲୋମିଟର ହେବ।
ଓହୋ।
ଆପଣ କଣ ହଷ୍ଟେଲରେ ରେ ରହିକି ପଡ଼ୁଛ?
ହଁ ହଷ୍ଟେଲ ନାହିଁ ଘରୁ ଯିବା ଆସିବା କରୁଛି ଡେଲି ଆଉ।
କୋଉ କଲେଜ ଟା?
ସାଲେପୁର ଅଠୋନମସ୍ କଲେଜ୍।
ଓହୋ। ଆଉ ମାମୁଁ ଘର ଯାଉନାହାଁନ୍ତି ବୁଲିବା?
ଓହୋ ମାମୁଁ ଘର କେତେବେଳେ କେମିତି ମାମୁଁ ଘରେ କେବଳ ମା ମା ଅଛନ୍ତି।
ମାନେ ମାମୁଁ ନାହାଁ
ଏ ନା ନା ମୋ ମାମୁଁ କିଏ ନାହାଁନ୍ତି।
ଗୋଟେ ମା ଆପଣଙ୍କର ବଡ଼ିଆ। ମୋ ମାମୁଁ ତିନିଟା ମାମୁଁ ଗୋଟେ ମୋ ଯୋଉ ବୋଉ ଅଛନ୍ତି ସେ ଗୋଟେ ଭଉଣୀ ତାଙ୍କର,। ସେ ଯାଇଛନ୍ତି ମାମୁଁ ଘରୁ ଆସିନାହାଁନ୍ତି କହିଲେ ମୁଁ କେବେଠୁ ଯାଇଛନ୍ତି ଚାରି ପାଞ୍ଚ ଦିନି ହେଇଗଲାଣି କହିଲେ ତାଙ୍କ ଭାଇ ରହୁଛନ୍ତି ନା ଛୋଟ ମାମୁଁ ରହୁଛନ୍ତି ଦୁବେଇରେ ସିଏ ଆସୁଛନ୍ତି ସେଏ ପଳେଇ ଯାଉଛନ୍ତି। ତୁ କହିବୁ ମୁଁ ଯେବେ ବିି ଆସିବି ମୋ ଭଉଣୀ ଘରକୁ ଆସିବ ସିଏ ଯାଇକି ରହୁଛନ୍ତି ସେ ଯୋଉ ଦିନ ଯାଉଛନ୍ତି ଦୁବେଇ ତାଙ୍କୁ ଏଇଠି ରାସ୍ତାରେ ଛାଡିକି ଯାଉଛନ୍ତି ମୁଁ ରି ଛୁଟି ଅଛି ମୁଁ ଜାଇଁକି ନେଇକି ଆସିବି ଆପଣଙ୍କୁ।
ହୁଁ ହୁଁ।
ନାଇ।
ଆଉ ପରିବା ଭିତରେ କଣ ଭଲ ପାଆନ୍ତି ପରିବା ଜିନିଷ?
ଉଁ ସେ ଏମିତି କିଛି କାକୁଡି ବହୁତ ଭଲ ପାଏ ଖାଇବାକୁ।
କଣ ତମର ତ ଯୋଉ ପର୍ବେ ଫ କଣ ପର୍ବରେ ଫଳ ହେରିକା ତମର ଖାଦ୍ୟ।
ହଁ ସେ ଯୋଉ ଗୋଟେ ମାସ ଓଷା ରହୁନି ସେ ସେ ସବୁଦିନ ଖାଇବାକୁ ଫଳ।
ସେ ଯୋଉ କ୍ଷୀରରେ ନା କୋଉ
ଯୋଉ ଦିଟା ଟାଇ
ଯୋଉଟା କଣ ସେକ ହୁଏ ନା କଣଟା କୁହନ୍ତି କ୍ଷୀର ଦେହରେ ସବୁ ପଡିକିନା ହୁଏ ଯୋଉଟା। ଆ ଇଏ ଫଳ ହେରିକା ସବୁ ପଡେ।
କଷ୍ଟର।
ହଁ ହଁ ହଁ ସେଇଗୋଟା ସେଇଗୋଟା ଭଲ ଲାଗେ।
ଦରେ ହୁଏ। କଷ୍ଟାର୍ ଶିରଖୋରମା ଫାଲୁଦା। ସିମେଇ।
ହୁଁ।
ଗାଧେଇବୁ ପୁରା। ଏ ଦା ଦିନରେ ହଉଛି। ଏତେ ଦିନ ବୁଲାବୁଲି କରୁ ଆମେ ନୂଆ ଡ୍ରେସ ସବୁ ପିନ୍ଧୁ।
ହୁଁ। ହୁଏ।
ହଁ ନୂଆ ଡ୍ରେସ୍ ହୁଏ ଆମର
ଇଦଟା ମାନେ କେତେ ଦିନ ସେଟା ହୁଏ?
ନାଇଁ ଗୋଟେ ମାସ ପୁରା ଓଷା ରଖିବୁ? ତା ପରଦିନ ଗୋ ଗୋଟେ ମାସ ସରିଯିବ ତା ପର ଦିନ ଇଦ ଆସୁଛି ସେ ଯୋଉ ଗୋଟେ ମାସ ଯିଏ ଓସା ରଖି ଯାନ୍ତି ତାଙ୍କ ପାଇଁ କୁହାଯାଇଛି ଭଲ ଡ୍ରେସ ପୁରା ପିନ୍ଧିବେ। ତାପରେ ବୁଲି ବୁଲିବା ଭଲ ଖାଇବା। ଜାଗା ଜାଗା ବୁଲିବା। ଏମିତି
ଓ ହୋ।
ହ ଏ ତମ ଇଏ ବି କେତେ ସମ ପର୍ବ ଥିଲା ନା?
ଆମର ହଁ ଜ୍ୟେଷ୍ଠ ପୂର୍ଣ୍ଣମୀ ଥିଲା ଏବେ ଆଉ କଣସହିତ ଜ୍ୟେଷ୍ଠ ପୁନେଇଁ ଥିଲା ରଜ ଥିଲା।
ଆଜି ଯିବ ହଁ ଜେଷ୍ଠ ପୁନେଇଁରେ କଣ ହଉଛି?
ଜ୍ୟେଷ୍ଠ ପୁନେଇଁରେ ମାନେ ଯୋଉମାନେ ବଡ ଭାଇ ଥାନ୍ତି ବଡ ଭାଇ ଭଉଣୀ ତାଙ୍କର ହୁଏ ଜେଷ୍ଠ ପୂର୍ଣ୍ଣିମା।
ଯାଆ ଙ୍କ ଯାଆ ଙ୍କର ବଡ ଭାଇ ରହୁ
ହଁ ମାନେ ଯୋଉ ବାପା ମାଙ୍କର ବଡ ଥାଆନ୍ତି ମାନେ ମୋ ଭଉଣୀ। ତାଙ୍କର ହବ ଜ୍ୟେଷ୍ଠ ପୂର୍ଣ୍ଣମୀ ତାଙ୍କର ସେ।
ତାଙ୍କୁ କଣ କରୁଛନ୍ତି।
ମାନେ କଁ କରୁଛନ୍ତି ମାନେ ସେ ମାନେ ତାଙ୍କର ନୂଆ ଡ୍ରେସ ହରିକି ହୁଏ ଆଉ।
ଓହୋ ପୂଜା ସବୁ କରୁଥିବେ ନା।
ହଁ।
ବଢିଆ ଆମର ବେଶୀ ପର୍ବ ନାହିଁ ଆମର ବହୁତ କମ ପର୍ବ ତିନି ଚାରିଟା। ବଡ ବଡ ପର୍ବ ବହୁତ କମ୍ ତିନି ଚାରିଟା ରହୁଛି।
ଆମର ଟିକେ ଅଧିକ ଆଉ ଆମର ପୁଣି ଆଉଟା ଆଉଛି ରଥଯାତ୍ରା।
ହଁ ହଁ ଏବେ ମୁଁ ଯାଇଥିଲି ସାଲେପୁର ସେଠି ଦେଖିଥିଲି ରଥର ଯେ। ଆ ଚକ ବନ୍ଧା ଯାଉଥିଲା।
ହଁ ସେଟା ଜୁଲାଇ କେତେ ତାରିଖରେ ଅଛି। ଗୋଟା ଚଉଦ। ତାରଖି ନା କେତେ ତରିଖି ରେ ଅଛି।
ହଁ ହଁ।
ସେଇଟା ଗୋଟେ ସବୁଠାରୁୁ ବଡ।
ବଡ ପର୍ବ ନା କଟକରେ ବହୁତ ବଡ ହଉଛି ସେଟା।
ହୁଁ କଟକ ରେ ନାହିଁ ଏଇଟା ପୁରୀରେ ସବୁଠାରୁ ବଡ ହୁଏ ନା ଜଗନ୍ନାଥଙ୍କ ଯୋଉଟା। କହୁଥିଲ ତମେ ଯୋଉଟା ବଡ ସବୁଠାରୁ ଆମର ସେଟା ସବୁ ଠାରୁ ଅଧିକ ରଥ ସେଥିପାଇଁ କାଲି। ରଥରେ ତାଙ୍କର କୋଟିଏ ଟଙ୍କା ଖର୍ଚ୍ଚ ଠାକରଙ୍କ ର ତିନିଟା ରଥରେ ତିନି କୋଟି।
ଓହୋ ଏତେ।
ହଁ ରଥ କଁ କାଠ ମଗା ହୁଏ ବାହାରୁ। କାଠ ସବୁ ଆସେ ସେ ସବୁ ଏମିତି। କି ଏମିତି ସେମିତି ଚାଖୁଣ୍ଡା ଫାକୁଣ୍ଡା ସେ କାଠ ନାହିଁ। ତାଙ୍କର ସବୁ ମାନେ ନିମ କାଠ ଯୋଉଟା ନୁଅ।
ହଁ ହଁ ହଁ ମାନେ ଗ ଗଛ ର କାଠରେ ସବୁଠୁ ଭଲ କାଠଟା।
ହଁ ନିମ କାଠରେ ସେଟା ବନା ହୁଏ ଠାକୁରଙ୍କୁ ହଉ ଟାଇମ ଦେଖି ସେପଟୁ ରଖ ଆଉ।
ଠିକ ଅଛି ରଖୁଛି ପରେ କରିବି।